ହାଲୋ।
ଆଉ ରଞ୍ଜନ ହୁଁ କେମିତି ଅଛ?
ସେମତି ଆଉ କେମିତି କଣ ରହିବେ।
ଓହୋ ଆଜି କଣ ହେଇଛିକିରେ ଆଜି ସ ସକାଳୁ ସକାଳୁ ପ୍ରଧାନ ବାବ ଙ୍କର ଡେଲି ଫୋନ୍ ଆସେ କି ମ୍ୟାସଜ୍ ଆସେ। ଆଜି କଣ କିଛି ନାହିଁ।
ସିଏ ତ ବ୍ୟସ୍ତ ଶୋଇପଡିଛନ୍ତି ଭଲ ପାଗ ଦେଇଛି ବୋଲି।
ଅହ ମୋତେ ବି ସେୟା ନିବେଯେ ସେ ଡେଲି ଡେଲି ତାଙ୍କର ମେସେଜ ଆସିବ ନହେଲେ ତାଙ୍କର ଯୋଉ ଜଉ ଆମର ଫୋନ୍ ଆସିବ ବୁଝିଲେ ଙ୍କ କରୁଛନ୍ତି କଣ ନାହିଁ ଏମତି ଆସେ କିନ୍ତୁ ଆଜି କାହିଁ କିଛି ନାହିଁ ନା ଫୋନ ଅଛି ଚି ନା ମେସେଜ ଅଛି ଭୁଲିଗଲ ବୋଧେ ଆମକୁ ଆଉ।
ସେ ଭୁଲିଆ ଲୋକ ବା କାମ ଆସିଲେ ଖାଲି କଲ କରିବେ।
ହଁ ବା କାଲି ଟିକେ ଦୁର୍ଘଟଣା ହେଇଯାଇଚି।
ହଁ ଆଜ୍ଞା।
ଏଇ ଯୋଉ ତାଙ୍କ ଯୋଉ ଜେଜେମା ଯେ ନାହାନ୍ତି କି ହଁ ତାଙ୍କ ତାଙ୍କର ଗୋଡ ଖସି ଯାଇଛି ତ ସେ ବାଥରୁମ ରେ ପଡିଯାଇ ହା
ଆ ଜେଜେମାଁ ଏଇଠି ଥିଲେ ନା ଗାଁରେ
ନା ନା ତାଙ୍କର ସମସ୍ତେ ଏଠି ରହନ୍ତି।
ମୁ ତ କାଇଁ ଦେଖିିନି କାଇଁ ତ।
ସିଏ ଘରେ ରହନ୍ତି ପଦାକୁ ଆସନ୍ତିନି ବୁଢୀ ଲୋକ ସିଏ ଆଉ ବାହାରକୁ କଣ ଆସିବେ। ହେଲା ତ ସେମାନେ ପଡିକି ତାଙ୍କର ହାତ ଗୋଡ ମାନେ ଭାଙ୍ଗି ଯାଇଛି ସେ ସାଙ୍ଗେ ସାଙ୍ଗେ ତାଙ୍କୁ ଆପୋଲ ହସ୍ପିଟାଲ ହେକା ନେଲେ।
ଆଉ ତାଙ୍କର ସବୁ ଘରେ ହସ୍ପି ଡକ୍ଟର।
ସେଇ କଥା ମାନେ ଆମ୍ବୁଲାନ୍ସ ବି ଡାକିବାକୁ ପଇଲାନି ତାଙ୍କରି କାର ରେ ବସିକି ନେଇକି ପଳେଇଲେ।
ହଁ ବା ଆରେ ଏଇ ଯଉ ମୁଁ ଦେଖୁଥିଲି ଫୋନପେ ଟା ଖୋଲିଚି ଆମର ଅ ଜଉଥି ଆମର ଦେ ଦେଖନ୍ତିନି କେତେ ଟଙ୍କା ଅଛି ତା ଉପରେ ଲେଖା ହେଇନି ଗୋଟେ ଙ୍କ
ହଁ ସେଇଟା ସେଇଟା କୋ ସେଇଟା ମୁଁ ବୁଝୁଛି ସେଇଟା ଅକ୍ଚୋଲୀ କଣ ହେଇଛି କି ଏବେକାର ସେ- ତା ନୂଆ ଅପଡେଟ ଆସଚି ଯେ ତେମେ ପ୍ରତିଦିନ କିମ୍ବା ପତି ମାସରେ ତମର କେତେ ମାନେ ନେ ଟ୍ରାନଂଜାକ୍ସନ ହେଲା ସେଇ ମାନେ ଲିଷ୍ଟ ଟା ସେଠି ରହିବ।
ଓହୋ ନା ନା ଏଇଠି କିଛି ଇନଭେଷ୍ଟ
ହଁ ସେଇଟା ସେମିତି ଲେଖେ ସେଇଟା ତମେ ଇଗ୍ନୋର ମାର ତା କଥା ଆମେ ଅମୁଲ ବାଦାନ କଥା କହୁଚୁ ତମେ ମତେ ଫୋନପେ ବିସରେ କହୁଚ।
ନାଇଁ ମୁଁ ଟିକେ ଦେଖୁଥିଲି ନା ଆଉ।
ହଁ ସେଇ ପଧାନ ବାବୁ ଯୋଉ କାଲି ଯୋଉ ତାଙ୍କର ଜଉ ମା ଙ୍କର ହାତ ଫ୍ୟାକ୍ଚର ଯାଇଚି ସେ କାଲି ଯାଇଥିଲେ ବୁଝିଲେ। କିଛି ଉଠାନ୍ତୁନି ଶୁଣନ୍ତୁ ତାଙ୍କର ହାତ ଯୋଉ ଫ୍ୟାକ୍ଟରୀ ହେଇଥିଲେ ସିଏ ଯାଇଥିଲେ କାଲି ହେଲା ତ ମତେ କହିଲେ ଆଉ ଆପଣ ଗୋଟେ କାମ କରନ୍ତୁ ଆସନ୍ତୁ ଟିକେ ମାଆଙ୍କର ହାତ ଏମିତି ହେଇଛି ଦେଖିବା କଣ ହେଇଛି କଣ ମୁଁ କହିଲି ମୁଁ କଣ ଦା ତର ମୁଁ ଦେଖିବି
ହଁ।
ନା କଣ ଏମିତି କହୁଛନ୍ତି ହାତ ଭଲ ନାହିଁ ଆସନ୍ତୁ ବୁଝିଲେ ତ କାଲି ବାଧ୍ୟ ହେଇ ମୁଁ କଲେଜରେ ଯେହେତୁ ଥିଲି ମୁଁ ଯାଇପାରିଲିନି। ତାପରେ ଚିଡିଆର ଚିଡିଆର କାରଣ କଣ କି ମୋର ଯୋଉ କାଲି ଡାକିଥିଲେ ଆମ ଡିପାର୍ଟମେଣ୍ଟରେ ଆମର ଯୋଉ ଏଚୋଡି ଅଛନ୍ତି ଡାକିଥିଲେ ତ ସେଇ ଯୋଗୁରୁ ବହୁତ ମତେ କଥା ଶୁଣେଇଲେ। ସେ ଯୋଗୁରୁ ମୁଁ ଆଉ ଟିକେ ଚିଡି ଯାଇଥିଲି ତାଙ୍କ ଉପରେ।
କିଏ କଥା ଡିପାର୍ମେଣ୍ଟରେ?
ହଁ ଡିପାର୍ଟମେଣ୍ଟ ପୁରା ଛାନିଆ କରିଦେଲେ। ମତେ ଫୋନ କରିକି ଆରେ ଏତେବେଳ ହେଲାଣି କଣ ଆସିନୁ ମୁଁ କ କହିଲି ମ୍ୟାମ୍ ଆଜି ମୁଁ ଯିବିନି ଆଉ ଏମତି ଏମତି ଚୁପ୍ କିନା ଏନା ଆସି ପହଞ୍ଚ ଏମିତି କଥା
ହ ଓ ଭଲରେ ହେଲା ତ ତମର କାମ ଅଛି ଯୋଉ ପଛୁ ପେପରରେ ଲଗେଇବାକୁ ନା
ସେ କଣ ଡାକିଲେ ତ ଆଉ ତାଙ୍କ ତାଙ୍କ କଥା ଆଉ କିଛି ମାନିବାକୁ ତ ବାଧ୍ୟ ଆଉ ଆଉ ତ କିଛି କରିହବନି।
ହଁ ତାଙ୍କ ତା ମାନି କାଲି ପଳେଇଥିଲ?
ହଁ ଆରେ ସୌମ୍ୟଶ୍ରୀ ଗଞ୍ଜଡ ଯାହା କଥା ମୁଁ ଆପଣଙ୍କୁ କହୁଥିଲି ହଁ ହଁ ହଁ ରେ ତାଙ୍କର ବି ଲାଗି ଯାଇଛି।
ହଁ କଣ ପଛ
ହଁ ତାଙ୍କର ବି ଲାଗି ଯାଇଛି ସେ ଛେ ସେ ଯୁରୁ ମାନେ ତାଙ୍କର ବି ପରୀକ୍ଷାରେ ଉତ୍ତୀର୍ଣ୍ଣ ଠିକ ଭାବରେ ହୋଇନାହାନ୍ତି ସେ
ସିଏ ତ କଣ କହୁଥିଲେ ତାଙ୍କ ଖାତା କାମ କରୁଛନ୍ତି।
ସି କଣ କରିବା ନିଜେ ଖାତା କାମ କରୁ କରୁ ସିଏ ଯାହା ପାଖରେ କରିଥିଲେ ତ ସିଏ ତାଙ୍କର ଫୋନ ଏବେ ଉଠଉନାହାନ୍ତି। ତ ଅସୁବିଧାର ସମ୍ମୁଖୀନ ହୋଇଯାଇଛନ୍ତି ଆଉ।
ଏ ଆଉ କଣ କହିହବ ଆଉ କିଛି କହିହବନି।
ସେଇଟା ବି ସତ କଥା। ଆଉ ଆପଣ କଣ ଖାଇଥିଲେ କଣ?
ଆମେ ତ ସକାଳୁ ମାଗି କରିକି ଖାଇଛୁ।
ଖାଲି ଶୁଅଁ ଶୁଅଁ ହଉଛନ୍ତି ଥଣ୍ଡା ଜ୍ୱର ବୋଧେ ଆପଣଙ୍କୁ ହେଇଗଲାଣି ବୋଧେ?
ସେମିତି ଆଉ।
ସେମତି ମାନେ କଣ ହେଇଯାଇଛି ତ ଆଉ ଥଣ୍ଡା ଜର ଜବର କରି ଆଉ।
ହୁଁ ଜବର କରି କୁଆଡ଼େ ହେଇଛି ଟିକେ ଟିକେ ହେଇଛି।
ହଁ କାଇଁ ଆପଣ ମତେ ମିଛ କଥା କହୁଛନ୍ତି ମୁଁ ଗୋଟେ ଆପ ଆପଣଙ୍କର ଏତେ ବଡ ମିତ୍ର ମତେ ଆପଣ ଛ କଥା କହୁଛନ୍ତି ଆପଣ ଧରା ପଡିବେନି ହଁ କାଲିଠାରୁ ଏ ଗୋଟାଏ କଥା ଶୁଣୁଛି ରକ୍ତରେ ମିଛ ନାହିଁ ଚକୁଳି ଚିକେନ ଭୁଲିଗଲେ?
ଚକୁଳି ଚିକେନ ଚକୁଳି ଆଳୁଦମକୁ ଘୁଗୁନି ଖାଇଆ ହେଇଛି।
ହୁଁ ମାନେ କି ମାନେ ବାହାନା ବାହାନା ତ ବାହାନା ପିଲାମାନଙ୍କୁ ଶିଖେଇ ଦେଇଛନ୍ତି ଶୁଣ ଯଦି ସାଗର କିମ୍ବା ଗଣେଶ କିମ୍ବା ବ ମାନେ ଯୁ ବନ୍ତି ଯିଏ ବି ପଚାରିଲା
ହୁଁ।
ତାଙ୍କୁ ସେଇ ଗୋଟାଏ କଥା କହିବ। କି ଆମେ ଚକୁଳି ଆଳୁ ଦମ ଖାଇଚେ।
ସତ କଥା ନା ଆଉ କଣ ମୁ ମିଛ କହେ।
ହଉ ଛାଡ ପୁନୁ ଭାଇ ସହିତ ମୁଁ କଥା ହଉଥିଲି ବୁଝିଲ ସିଏ କ କଣ କହୁଛନ୍ତି ତାଙ୍କର ଯୋଉ ପରଦିନ ବା ସୋମବାର ଦିନ
ହଁ।
ତାଙ୍କର ଗୋଟେ ପରୀକ୍ଷା ଅଛି ସଫ୍ଟଓୟାର ଏକେଷ୍ଟେ ରେ ଏମଡିଜି ବା
ହଁ ହଁ।
ହଁ ଆପଣଙ୍କର ଏମଡିସ୍ ଟା କଣ ମୁଁ ଶୁଣିପାରେ?
ଇଣ୍ଡିଆନ ଇକୋନୋମି।
ଓହୋ ତାହାଲେ ଆପଣଙ୍କ ପାଖରେ କୋଶ୍ଚିନ୍ ଅଛି? ଓ ନ ପାଇଥିଲେ ମୁଁ ଦେଇଥାନ୍ତି। ଓହୋ ଠିକ ଅଛି ନାଇଁ ମୋ ପାଖରେ ବାୟୋ ଆଧେରେ ବି କୋଶ୍ଚିନ୍ ଅଛି।
ଆ ସେଇ କୋର୍ସ ଆମର କଣ ସେ ବା ଏମ ଡି ସି ଅଛି, ଆମର ଯୋଉଟା ଅଛି ନା
ଯୋଉ ଇଣ୍ଡିଆନ ଇକୋନୋମି ବା ଭାରତୀୟ କଣ ଅର୍ଥଶାସ୍ତ୍ର, ହଁ ସେଇଟା ଆଉ ଆମର ବାୟୋ ଫର୍ଟିଲାଇଜର ବା ଜୈବ ବିବିଧତା ସେ ସବୁ ଅଛି। ହଁ ଦୁଇ ଦୁଇଟି ଯାକ ଦୁଇଟି ଯାକର କୁ ପ୍ରଶ୍ନ ପତ୍ର ଆମ ପାଖରେ ଅଛି।
ତମେ ଆଇଁଲ କୋଉଠୁ?
ସେ ମୋର ଜଣେ ମିତ୍ର, ମୋ ଜଣେ ମିତ୍ର ଚନ୍ଦ୍ରାଂଶୁ, ଚନ୍ଦ୍ରାଂଶୁ
ଓହୋ। ସିଏ ତମକୁ ଦେଇନାହାଁନ୍ତି?
ଦେଇଛନ୍ତି ନା ମୋ ପାଖରେ ବି ଅଛି, କହିବ ଯଦି ମୁଁ ଆପଣଙ୍କୁ ଛାଡ଼ିଦେବି।
ମାଗିଲେ ଦେଇଦେବେ।
ଓହୋ। ଏଇ ବର୍ତ୍ତମାନ ସୁଦ୍ଧା ଆମର ମାନେ ଏତେ କିଛି ଦରକାର ହଉନି ଦରକାର ହେଲେ ଆମେ ନିହାତି ମାଗିବୁ।
ହଁ ପଇସା ଫଇସା କାମ ହେଲେ ଆଉ।
ହଁ ଆଉ ଆଉ କଣ ଖାଇଥିଲେ କଣ?
ଏଇ ମ୍ୟାଗି ବା ଖାଇଥିଲି।
ଓହୋ, ମ୍ୟାଗି ଖାଇଥିଲେ ନା। ଯେମତି ମାନେ ସୁ ସୁଁ ହଉଛନ୍ତି ଥଣ୍ଡା ମଣ୍ଡା ହେଇଗଲା ବୋଧେ ଆପଣଙ୍କୁ? ଓହୋ। ଟିକେ ବଟିକା ଫଟିକା ଆଣୁନାହାଁନ୍ତି ସହରାଞ୍ଚଳ ମେଡି ନେଲୁ ଖାଇ ଦିଅନ୍ତୁ ଦିହ ହାତ ସୁସ୍ଥ ରହନ୍ତା।
ଏପଟେ ବର୍ଷା ପକଉଛି ଓଦା ହେଇ କଣ ଯିବେ ଆହୁରି ଥଣ୍ଡା ଧରିବ ବା।
ଓହୋ। ଆଉ ତ ଏ ବର୍ଷା ହେଲା କାଲି କେହି ଖେଳିବାକୁ ଆସିଲେନି ମତେ ଭାରି ମଜା ଲାଗିଲା ଦେଖି। ପଡିଆରେ ପାଣି କାଦୁଅ ହେଲା କେହି ଆସି ନାହାଁନ୍ତି ମତେ ଭାରି ମଜା ନାଗୁଛି। ଆରେ ବ୍ୟାଟ୍ କିଏ ନେଲା?
ଆଁ
ବ୍ୟାଟ୍ କିଏ ନେଇଚି?
ତୋ ପାଖେରେ ନାହିଁ?
ନାଇଁ ତ।
ସେଇ ତମରି ପାଖେ ବା ଥିଲା।
ନାଇଁ ନାଇଁ ମୋ ପାଖରେ ଥିଲା ଯେ, ମୁଁ ସେଦିନ ଯୋଉ ୱିକେଟ୍ ଆଉ ଷ୍ଟମ୍ପ, ବ୍ୟାଟ୍ ସବୁ ଆଇଁଲି ମୋର ଭୁଲି ଯାଇଛି କି ବାହାରେ ରଖିଲେ ଓଦା ହବ, ମୁଁ ଏତେ ଜାଣିନଥିଲି ମୋ ମନ ନଥିଲା ବାହାର ରଖିଦେଇଥିଲି, ତା ପରଦିନ ଆଣିକି ଭିତରେ ଥୋଇଲି ହେଲା, ତା ପରଦିନ ପୁଣି ଭୁଲି ଯାଇଁକି ବାହାରେ ଥୋଇ ଦେଇଥିଲି ଏବେ ଦେଖିଲା ବେଳକୁ ବ୍ୟାଟ୍ ସିଏ କିଏ ହଁ ସିଏ କେହି କେତେବେଳେ କିଛି କହୁନାହାଁନ୍ତି କିଏ ବ୍ୟାଟ ଥୋଇଲା
ତାହେଲେ ମୁଁ କଉଚି ଆମର ଅମ୍ବାନୀ ଭାଇକି ପଚାରିବାକୁ ପଡିବ।
ହଁ ସେମାନେ ମାନେ ମନ ଇଚ୍ଛା ଥୋଉଛନ୍ତି, ମନ ଇଚ୍ଛା ନଉଛନ୍ତି ମାନେ ମୁଁ ବୁଝିପାରୁନି କଣ ପାଇଁ?
ଆଉ ତମର ବା ସିସି ଟିଭି କ୍ୟାମେରା ଅଛି?
ହଁ ମୁଁ ବୁଝୁଛି ସିସି ଟିଭି କ୍ୟାମେରା ଅଛି ଯେ, କିନ୍ତୁ ମାନେ କଣ ପ୍ରତି ମୁମେଣ୍ଟରେ ଆମେ ସିସିଟିଭି କ୍ୟାମେରା ଦେଖିବାକୁ ଯିବୁ କି? ତେମେ ଯଦି ନଉଛ ଆମକୁ କହିକି ନବନି, କିଏ ନେଲା ବେଲି ଆମେ ସିସିଟିଭି କ୍ୟାମେରା ଦେଖିବାକୁ ପଡ଼ିବ, ମାନେ କଣ ତମର ଏତେ ଖାତିରି।
ଓହୋ। କାଲି ରାତିସାରା ଜାଣିଛ ପୁରା ପାଖାପାଖି ତିରିଶଟା ଆଡ ଦେଖିଚି ବା।
କଣ ପିଟେଇଲ?
ଗୋଟେ ଯୋଉ ଆମର ଯୋଉ କ୍ୟାରମ ଟ୍ରେଲେ
ଆଚ୍ଛା। ଏ ଯୋଉ ବ୍ଲୁ କଲର ବ୍ଲୁ କଲର ଟ୍ରେ
ନାଁ ବ୍ଲୁ କଲର ଥିଲା ସେଇଟା ଆଉ ଗୋଟେ ମାଗଣା ପଟେଇଲେ।
ଆଚ୍ଛା ଆଚ୍ଛା।
ଆଡ ଦେଖି ଦେଖି ଫିଟେଇ ଦେଇଚି ବା।
ଏବେ ଆମେ ବି ଆପଣଙ୍କ ସହିତ ଏବେ ବି ଯୋଗ ଦେଇ
ଆମେ ଟିକେ ଅଧିକ ରାଶିର ମ୍ୟାଜ ପକେଇଛୁ ତ।
ଏବେ ସୁଦ୍ଧା।
ହଁ ଆମେ ପକେଇଚୁ ବର୍ତ୍ତମାନ।
ହଁ ବର୍ତ୍ତମାନ ସୁଦ୍ଧା ଯଦି ଆପଣ କହିବେ ଆମେ ବି ଜଏନ୍ କରିକି ସେ ତେବେ ଆମେ ବି ଆପଣଙ୍କ ସହିତ ଖେଳିପାରିବୁ। ଠିକ ଅଛି ନାଇଁ ମୁଁ ସେଇଆ କହୁ ଥିଲି ଆମେ ଯୋଉ କାଲି ଯୋଉ ବ୍ୟାଗ୍ ଟା ମୁଁ ଥୋଇଲି ଯୋଉ ନେଇଗଲେ ମତେ ଯଉ ପଚାରିକି ନେଇଥିଲେ ଗୋଟେ କଥା ହେଇଥାନ୍ତା ଇଏ କିଛି ପଚରା ପଚରି ନାହିଁ ସିଧା ମନ ଇଛା ନେଇ ପଳଉଛନ୍ତି ଏଇଟା କଣ ଠିକ ହେଉଛି।
ଆଉ ଚୋରି ହେଲେ କଣ ତମର ଦେୋଷ ହିଁ ହବ ଆଉ କାହା ଦୋଷ ହବ।
ସେଇତ କଥା ମାନେ କିଛି ପ ପଚରା ପଚରି ନାଇଁ ମନ ଇଛା ସେଇ ଜାଗାରେ ଥୋଇବେ ମନଇଛା ନେଇଯିବେ ଆଉ ଲାଷ୍ଟ ମୋମେଂଟକୁ ଯେତେ ଯାହା କଲେବି ନିନ୍ଦା ଟା ଆମେ ଶୁଣିବୁ ବ୍ୟାଟ କିଏ କିଏ ନେଲା। ବ୍ୟାଟେ କଣ କଲା ଏମିତି ସବୁ ଆମକୁ ସବୁ ଶୋଧିବେ ଆଉ କଣ କରିବା। ଏମିତିଆ ସବୁ କଥା ଆଉ।
ତାହେଲେ କଣ କରିବା ଆମେ ଏଇଠି।
ଭାବୁଚି ଏ ବ୍ୟାଟ ଫ୍ୟାଟ ଷ୍ଟମ୍ପ ଫମ୍ପ ସବୁ ଯାକ ଦେଇ ଦେଇକି ସନ୍ନ୍ୟାସ ନେଇ ଯିବା କ୍ରିକେଟରୁ।
ମୁଁ ତ ନେଇକି ଆଇଚି ତମେ ହିଁ ନେଇନ।
ଆମେ ନବାକୁ ଯେତେ ଇଚ୍ଛା କରୁଚୁ ପୁଣି ଦୁଇ ତିନି ଥର ପିଲାଙ୍କୁ ଦେଖିକି ମନରେ ଜାଗ୍ରତ ଭାବ କ ଆସୁଛି ନାଇଁ ଆମେ ଟିକେ ଖେଳିବା। ହଁ ହଁ ମତେ ଖେଳିବାକୁ ଟି ଟିକେ ମନ ହଉଚି ଆଉ
ଆପଣ ମ୍ୟାଚରେ ମୁସ୍ତାଫିଜୁର ପଡୁଛନ୍ତି।
ଆଚ୍ଛା ଆଛା ପଠାଣ।
ନାଇଁ ତମେ ଏଇ କଥାରା କୁହନି।
ଆଛାଛାଡ଼ ସେକଥା କହି କିଛି ଲାଭ ନାହିଁ ଆପଣ କଣ ନା ଖାଉଥେ ଖାଇ ସାରିଲେ ମ୍ୟାଗି ଖାଇଛନ୍ତି କହିଲେ ଆମକୁ ଟିକେ କି ଦେଲେନି ଏକା ଏକା ସବୁ ଖାଇଲେ ନା କଣ। ଡାକିଲ ମାନେ କଣ ସେମିତି ଡାକ ଯଦି ଆପଣ କୁହନ୍ତି ଡାକ ଇଏ ଗୋଟେ ଡାକ କହିଲେ। ହେଁ ଆପଣ ଫୋନ ଭିତରେ ଥାଇ କହିବେ ଆସୁନୁ ଖାଇବୁ। ଆପଣଙ୍କ ଘର ଏଇଠୁ କୋଷେ ଦୂର ବାଟ ମୁଁ କେନ୍ତି ଯିବି ମୋ ପାଖେ ତ ଗାଡି ବି ନାହିଁ ଗାଡି କିଣିବା ପାଇଁ ଅର୍ଥ ସଞ୍ଚୟ କରିୁଥିଲି ସବୁ ଅର୍ଥ ଖର୍ଚ୍ଚ ହେଇଗଲା କିଛି ନାହିଁ ପାଖରେ। କିଛି ନାହିଁ ଆଉ ତାକ ସେ ଜଣେ ମିତ୍ର କୁ ଦେଇଥିଲି ସେ ଏବେ ମନା କରୁସନ୍ତି ନାଇଁ ମୁଁ ଦେବିନି।
କାଇହିଁ ସେ ମିତ୍ର କୁ ଦଉଥିଲ ନା କଣ ତାର?
ନା ତାର ସେଇ ପା ଚନ୍ଦ
ତମ ମାରଦ ରେ ହ୍ୟାଲୋ। ଆଲୋ। ହ୍ୟାଲୋ। ଆଲୋ। ହ୍ୟାଲୋ। ହ୍ୟାଲୋ।